ହଁ ଭାଇ ଶୁଭୁଚି?
ହଁ ଭାଇ ଶୁଭୁଛି ଶୁଭୁଛି। ଶୁଭ ସକାଳ।
ଶୁଭ ସକାଳ ଭାଇ ଶୁଭ ସକାଳ।
ଆଉ କଣ ହାଲ ଚାଲ ଆପଣଙ୍କର? କଣ କରିବା ଏଠି ପା ବସ୍ ହେଇଛି ଆଉ ବର୍ଷା ତ ହଉଛି ବସିଚୁ ଟିକେ ପୋକଡି ଛାଣୁଛୁ।
ହଁ ଆଉ ବଢିଆ ପାଗକୁ ଭଲ ଜିନିଷ ଟେ କରୁଛ ସକାଳୁ ଆଉ।
ଆଉ କଣ କରିବା କାମ ଦାମ ଆଜି ବନ୍ଦ କରିକି ଅଛି ତ ବର୍ଷା ତ ଚାଲିଛି ଝଡି ତୋଫାନ ଭଳିଆ ଚାଲିଛି। କଣ କରିବା ଆଉ।
ଆଉ ସକାଳୁ ତାହେଲେ ଚାହା ଟିକେ କରିଦେଲନି ପାାଗକୁ?
ହଁ ବା ଚାହାକୁ ଟିକେ ପକଡି ଟିକେ ଛଣା ହେଇଛି ଚାହା ଟିକେ ଖାଉଛି ଟିକେ ପିଇବୁ ଆଉ କଣ କରିବା।
ହଁ ରେଡି ତାହେଲେ ଆଉ କଣ।
ଆଉ ଆପଣଙ୍କର
ଆଉ ନା ମ ଶୋଇଥିଲି ସକାଳେ ଆମ କୁକୁର ଟା କେଁ କେଁ ହେଲା ବୁଲି ଯୁବ ବୋଲି ଝାଡା ଫାଡା ଯିବ କି କଣ ଯେ ହେଥିପାଇଁ ଉ ଠିକି ତାକୁ ଧରିକି ଆସିଚିଭାରି ଟିକେ ବୁଲେଇବାକୁ। ବୁଲୋଉଛି ଆଉ। ଆଉ ତମର ଭାଇ ଯୋଉ ହଁ ବର୍ଷା ଆମର ହଉଥିଲା ପଅ ଦିନଠୁ ଚାଲିଥିଲା ବର୍ଷା ତ ଆଉ। କାଲି ଛାଡ଼ିଲା ଏଗାରଟା ବାରଟା ବେଳକୁ ଛାଡିଲା। ଛାଡି ଦିନ ଯାକ ଛାଡିଥିଲା। ତାପରେ ହେଠୁ ସନ୍ଧ୍ୟାବେଳ ଟିକେ ଟିକେ ଛୁମ୍ପିଲା। ରାତିରେ ଅଧାରୁୁ ହେଇଛି ବର୍ଷା ବଧେ ଆଉ ପାଣି ଫାଡି ଟିକେ ଜମା ହେଇଛି ସବୁଆଡେ ଆଉ।
ହୁଁ ଓହୋ।
ସକାଳେ ଏବେ ପୁଣି ଛାଡି ଯାଇଛି। ମୁଁ ଏଠି ସକାଳେ ଏବେ ଏଠି ପୁଣି ବର୍ଷା ଛାଡି ଯାଇଛି ମେଘ ଉଠେଇକି ରଖିଛି। ଆଉଥରେ ହେ ହେଇପାରିବ, ହବ ତ ଯାହା ଲାଗୁଛି ଆଉ।
ଓ ହୋ।
ଆଉ ଆମ ଦାଦା ଜଣେ ଏଇନା କଲ କରିଥିଲେ କଣ ଯିବାକୁ ଟିକେ ଗାଧେଇ ପାଧେଇ ମନ୍ଦିର ଯିବାକୁ ତ।
ଓ କୋଉ ମନ୍ଦିର ଯିବେ?
କେୟାଣି କୋଉ ମନ୍ଦିର। ଏଇନା କଲ କଲେ ଯା ଉଠେଇଲିନି। ସେ କଲ କରିଥିଲେ ମୁ ଆଉ ରିସିଭ କରିପାରିଲିନି ତ। ତମକୁ ଲଗେଇଦେଲି ସକାଳଟାରୁ। ମୁଁ କହିଲି କଣ କରୁଛନ୍ତି କଣ ନାଇ। କୋ ମନ୍ଦିର ଦେଖିବା ବର୍ଷା ଫର୍ଷା ତ ହଉଛି ରେନିକୋଟ୍ ନେଇକା ଯାଇଥବା ଆଉ।
ହଁ ରେନିକୋଟ୍ ନ ନେଲେ ହବନି ବର୍ଷା ତ ଯୋ କନଷ୍ଟାଣ୍ଟ ହେଇଗଲା ବର୍ଷା ଛାଡୁନି। ଏ ବର୍ଷାଟା ରହୁଛି ଏମିତି। ନ
ତୁ ଅନେଇକି ରହିଥିବୁ ଘରୁକୁ କେତେବେଳେ ଆସିବୁ କଣ କରିବୁ।
ସେ ସେୟା ପା। ମୁଁ ପା ଆମେ ପା ସାଇଟରୁ ଆସିଲା ବେଳକୁ ଦି ଦିନ ହେଲା ଓଦା ହେଇକି ଆସୁଚୁ ଆଉ କଣ କରିବୁ ଦି ଘଣ୍ଟା ଏକା ଅନେଇକି ରହୁଛୁ। ଛାଡିବ ବୋଲି ବିଲକୁଲ ବର୍ଷା ଛାଡୁନି। ଆଉ ଓଦାରେ ଓଦାରେ ଆସୁଛୁ। ଆଉ କଣ କରିବୁ? ବର୍ଷା ବିଲୁକୁୁଲୁ ଛାଡୁନି। ରେନିକୋଟ୍ ଯେ ଏ ପା ଚାରି ଚାରି ଚାରିଟା ପିଲାଙ୍କୁ କେତେଟା ରେନିକୋଟ୍ ଦବୁ?
ଏ ହେ।
ହଁ ଆଉ ମୁଁ ଏକୁଟିଆ ରେନିକୋଟ୍ ପିଲାରା କହିବେ ଏ ତାର ରେନିକୋଟ୍ ପିନ୍ଧୁଚି ଆମ ପାଇଁ ଦଉନି। ସେଥିପାଇଁ ଗଲ ସାଇଟ୍କୁ ଆସିଲା ବେଳକୁ ଓଦା ହେଇକି ଆସ।
ଯେ ଅ କମ ପଇସାରେ ଭୁବନେଶ୍ୱରରେ ମିଳିବ କମ୍ ମାର୍କେଟ ରେ ଅଢେଇଶ ତିନିଶହ ନାଖେରେ ରେନିକୋଟ ଆଣନ୍ତ ଭାରି ଚାରିହଳ। କାମ ସରିଲେ ପୁଣି ଘରକୁ ନେଇକି ପଳଆନ୍ତ ଘରେ ତମର ଥିବେ ଭାଇ ଭଉଣି ସବୁ ସେମାନେ ପିନ୍ଧନ୍ତେ।
କଣ କି ସଡ଼ନ ବା ବର୍ଷା କୁଆଡେ ଥିଲା କି ସଡନ ହେଲା ହେଲା ଗୁଦ୍ କିନା ବର୍ଷା ଟା ଚାରି ଦିନ ହେଲା ଚାଲିଛି। ଛତା ଗୋଟେ ନାଇଁ କଣ ରେନିକୋଟ ଭାବ। ବର୍ଷା ଟା ଥିଲା ଥିଲା ସଡ଼ନ ପଳେଇଗଲା ହଠାତ୍ କିନି।
ମାର୍କେଟ ଆଡୁ ଯାଇକି ସସ୍ତାରେ ଆଣହାରି। ପିଲା ପିଲା ପିନ୍ଧିବାକୁ ହବ କାମ ସରିଲେ ପୁଣି ନେଇକି ପଳିଆବ ଘରକୁ ଆଡେ ଘରେ ଅଛନ୍ତି ପିଲା ତମର ପିନ୍ଧିବେ କି ତମ ବାପା ଫାପା ପିନ୍ଧିକି ଯିବେ ବିଲ ଫିଲ ଆଡେ ଆମର ଏଠି ମୋର ପୁରୁଣା ସାର୍ଟ ପ୍ୟାଣ୍ଟ୍ ଥିଲା ଯେ ଆମର ବାପା ଙ୍କୁ ଦେଇଦେଲି ସେ କହିଲେ ଏଇଟା ଥାଉ ମୁଁ ପନ୍ଧିକି ବିଲ ଆଡ଼େ ଯିବି। ମୁଁ କହିଲି ହଁ ହଉ ଆଉ, ତଥାପି ଛତାଦିଟା, ହଁ। ତଥାପି ଛତା ଦିଟା ତଥାପି ଆଇଂଲି ପାଁଶହ ଟଙ୍କାକୁ ଛତା ଦିଟା। ନୟାଗଡ଼ ରୁ ବଡ କଳା ଛତା ଦିଟା ଆଣିଛି। ଘରେ କିଏ କେତେବେଳେ କୁଆଡେ ଗଲେ ଟିକେ ନେଇକି ଯିବାକୁ ସର୍ଭେ କାମ କରିି ଯିବେ ଆମ ପୁଅ ହେରିକା ପୁଣି। ସିଏ ପୁଣି ନେଇକି ଯିବ ଛତା ଗୋଟେ।
ହଁ।
ବଡ ବଡ ଛତା ମଜବୁତିଆ ଛତା ଦେଖିକି ଦିଟା ଆଣିଛି ହେରି ଆଉ।
ହୁଁ ହୁଁ ଭଲ ତାହେଲେ ଆଉ। ଆଉ କଣ ଖିଆପିଆ ହେଇଛି ନା ଖିଆପିଆ ହେଇନି?
ନା ମୁଁ ଖାଇନି କିଛି ବ୍ରସ କରିନି ତ ଶୋଇଥିଲି ଉଠିକ ମୋହ ଧୋଇକି ତାପରେ ଆଇଲି ଟିକେ ବୁଲିବାକୁ ଆଉ।
ଓ ହୋ ଆପଣ ପା କଣ ଜିମ୍ ଯାଉଛନ୍ତି?
ହଁ ଯିମ ରେ ଏବେ ଆଡମିସନ କରାହେଇଛି କାଲି ତ ରବି ବର୍ ଛୁଟି ଥିଲା ଚାରି ଦିନ ଯାଇଛୁ ଆଜିଠୁ ପୁଣି ଷ୍ଟାର୍ଟିଂ ହବ ଆଉ। ରବିବାର ଦିନଟା ଖାଲି ଛୁଟି ରହୁଛି ଆଉ।
ସେ କେତେ ଟଙ୍କା କଣ ନଉଛନ୍ତି ଫାଷ୍ଟ ରୁ?
ଫାଷ୍ଟ୍ ଗଲେ ସେ ଆଗ ତିନି ମାସିଆ ଆଡମିସନ ହଉଛି ତିନି ମାସକୁ ନେଉଛନ୍ତି ସେ ବାଇଶହ ଟଙ୍କା।
ତିନି ମାସକୁ ନେବେ ବାଇଶହ ଟଙ୍କା?
ହଁ ଚବିଶହ ଟଙ୍କା କହୁଥିଲେ ତ ଆମେ ଏକାବେଳେ ଚାରି ଜଣ ଆଡମିସନ କଲୁ ତ ଆଉ ଡିସକାଉଣ୍ଟ ଟିକେ କରିକି
ଆଉ ଦୁଇ ଶହ ନାକେ ହଁ ହଁ। ତା ପରଠୁ ତା ପରଠୁ ଆଉ ତାପରେ ଆଉ ତିନି ମାସ ପାଇଁ ଆଉ ବାଇ ବାଇଶହ ଦବ।
ହଁ ଆଉ ତିନି ମାସ ପାଇଁ ବାଇଶହ ଦବ ପୁଣି ସେ ବାଇଶହ ଟଙ୍କା ରେ ସେ ଗୋଟ କାର୍ଡ ଫାଡ୍ କରି ଦଉଛନ୍ତି ସେ କାର୍ଡ ଟା ତମେ ସ୍କାନିଂ କଲେ ଭିତ୍ ଭିତରକୁ ଏଣ୍ଟ୍ରି। ହେ କାର୍ଡ ଟା ହଁ। ଗୋଟେ କାର୍ଡଟେ ଏ ଟି ଏମ କାର୍ଡ ବଳିଆ କାର୍ଡ ପ୍ଲାଷ୍ଟିକ୍ କାର୍ଡ ଦେଇଛନ୍ତି ଏ ଟି ଏମ ରେ ପଇସା ଉଠେଇଲା ବେଳେ ଯେମିତି କାର୍ଡ ଟା ଭରିଗଲା ହମି କରାହଉନି। ସେଥିରେ ସ୍କାନିଂ ହଉଚି? ସେମିତି ହେଇ କାର୍ଡ ଟା ଦେଲେ ଆଟନାସ ପଡିବ କାର୍ଡ ଟା ତମେ ଏଣ୍ଟ୍ରି କଲେ ଭିତକୁ ଯିବ ଆଉ।
ଆଉ ପୁଣି ଟ୍ରେନର ଆପଣଙ୍କ ପାଇଁ ଅଛନ୍ତି ନା ଟ୍ରେନର ପାଇଁ ଅଲଗା ପଇସା ପୁଣି?
ନାମ ଆମେ ନାମ ମଆମେ ଟ୍ରେନର ରଖିନୁ ଟ୍ରେନର ରଖିଲେ ଅଲଗା ପଇସା ନବ ତାକୁ ଖାଇବା ପିଇବା ଦବ। ରଖଥିଲୁ କଣ ଦରକାର ଆମେ ଯାଉଥିଲୁ ଭୁବନେଶ୍ଵର ତ ଜାଣିଛୁ ସବୁ। ଖାଲି ୟୁଟୁବ ରୁ ମାରିକି ରୋଟିନ୍ ଟା କରି ଦେଇେଛୁ ରଟିନ୍ ଟା କରିଦେଲେ ରୋଟିନ ଏବେ ଆମେ କରିଦେଇଛୁ ପୁରା ଲାଇନ ରେ କିଛି ଅସୁବିଧା ନାଇ।
ହଉ।
ରୋଟିନି ସବୁ ଜିନଷ ଗୋଟେ ରୋଟିନ ହେଗଲା ମାନେ ତମେ ଲାଇନ ଲେବୁଲରେ ଚାଲିଲ ଆଉ ଏପଟ ହେବାର ନାଇଁ ଆଉ ମନ ଇଛା ଡେଲି ଯାଇିକି ମାଇଲେ
ପ୍ରୋଟିନି।
ପ୍ରୋଟିନ ବୋଲେ ଏବେ ପ୍ରୋଟିନ ପ୍ରୋଟିନ କିଛି ଆଣିନୁ ଏବେ ଖାଲି ଯାହା ଡ୍ରାଏ ଫୁଡ୍ କ୍ଷୀର ହେରିକା ପିଉଛୁ ତା ପରେ ଅନ୍ ଣ୍ଡା ପେ ଟ୍ରେଲେଖା ଆଣିଛୁ। ଖାଉଛୁ ତାପରେ ରହିଲାଠୁ ମାସେ କଣ୍ଟିନ୍ୟୁ କଲାଠୁ ଆଣିବୁ ଆଉ। ଦେହ ଟିକ ଟିକ ବାହାରଲାଠୁ ପ୍ରୋଟିନ ହେରୀକା ଅଣା ହବ ଆଉ।
ତାପରେ ପ୍ରୋଟିନ୍ ଆସିବ ଆଉ।
ହଁ।
ଆପଣ ଜିମ୍ କେତେ ହବ ପିଲା ଯାଉଥିବେ?
ଆମରି ଯିମକୁ ପ୍ରବଳ ପିଲା ଅଛନ୍ତି ଏଠି। ଆମର ନୟାଗଡରେ ପ୍ରବଳ ପିଲା ହେଇ ଜିମ ଟାକୁ ଏପଟ ଜିମ୍ ଟାକୁ
ହୁଁ ଆପଣ କେତେଟା ରୁ କେତେଟା ଯାଉଛନ୍ତି?
ଆମେ ଯାଉଛୁ ଡେଲି ସନ୍ଧ୍ୟା ବେଳକୁ ସକାଳୁ ଉଠିଲା ବେଳକୁ ଲେଟ୍ ହଉଛି ରାତିରେ ଗଲେ ବି ଭଲ ଡିିନା ଯାଙ୍କ କୁଆଡେ଼ ଯାଇଥିବ କଣ କରିଥିବୁ ରାତିରେ ଜିମି କଲୁ ଯାଇକି ଆସି ଖାଇ ପିଇକି ଶୋଇଲୁ ଟିକେ ରେଷ୍ଟ ମିଳିଲା ଆଉ ଦିନଜାଙ୍କର ଜିମି ଯାଇିକି ଆସିଲେ ବଡିକି ପୁଣି ରେଷ୍ଟ ଦରକାର ଶୋଇବା ଦରକାର ନା ଆଉ ଦିନ ବଳେ କିଏ ଘ ରହିବାକୁ ମନ ହଉ ଯେ ସକାଳୁ ଜିମ ଯିବୁ ଦିନ ବେଳେ ଜିମ ଗଲା ମାନେ ଆ ଟିକି ଗଧୋଇବାଧେଇକି ସାଙ୍ଗ ସାଥି ହେଇକି କୁଆଡେ଼ ବୁଲା ହଉ କଣ ଠିକ ଠିକଣା ନାହିଁ
ହୁଁ
ଯାଇକି କିଛି ଲାଭ ହବନି
ତାହେଲେ ଆପଣ ରାତିକି ଯାହା ରାତିରେ ଦିଆଯାଉଛନ୍ତି ଏଟା ସବୁଦିନ ଆଉ
ହଁ ରାତିଟା ରାତିରେ ଗଲେ ଭଲ ନା ଆଉ
ଓହୋ ନାଇଁ ପିଲା ତ ଆସୁଛନ୍ତି ସକାଳୁ ରାତିରେ ଦିଓଳି ଆସଛନ୍ତି
ହଁ ଯୋଉ ମାନେ ଯାଉଛନ୍ତି ଯାଉଛନ୍ତି ଆମ କାମରେଖିକି ସେ ଯାଉଛନ୍ତି ଫ୍ରୀ ରହିଥିବେ କାମ କରିଥିବେ ଆମ ଗାଁରେ ଜଣେ ଏଇ ଡି ଅଛନ୍ତି ଜଣେ ଇଞ୍ଜିନିୟର ଜଣେ ଅଛନ୍ତି ତାଙ୍କ କହଳିଆ କାମ ସିଏ କରିଥିବ ସେ ଦିଇଳିଆ ଗଲେ ବି ତାର କିଛି ତ ଲସ୍ ନାହିଁ ଘରେ ବସିକି କୋଉଡିଆ କାମ କୁହା ଯିବାର ନାହିଁ କିଛି ନାହିଁ ଗୋଟେ ଜାଗାରେ ବସ ସେଇଟା ତମ ବେଡ ରେ ବସୀକି ତମ ସିଷ୍ଟମ କାମ କଲ ସିଷ୍ଟଙ୍ଗ କାମଯୋଉ ମାନଙ୍କର ଥିବ ସେମାନେ ଦୁଇଳି ଗଲେ କିଛି ଅୁବିଧା ନାହିଁ
ହୁଁ
ଦିମି ଗଲା ମାନେ ଚିଦି ବଳିଆ ଗୋଟେ ଟେଳି ଗଲେ ବଡିକି ରେଷ୍ଟଦରକାର ମାନେ ନହେଲେ ମସଲାସଲା ବାହାରିବନି ଆମର ଏଠି ରୁମ ଗୋଟେ ପିଲା ରହୁଛ ସେ ଦେଢ ବର୍ଷ ଦି ବର୍ଷ ହେ ଜିମ୍ ଗଲେଣି ସକାଳୁ ମୁଁ ତାଙ୍କୁ ବାରମ୍ବାର ମନା କରିଛି ସନ୍ଧ୍ୟା ବେଳକୁ ଯିବ ମୁଁ ବି ସଇାବେଳେ ସେି ସନ୍ଧ୍ୟା ବେଳକୁ ଯାଏ
ହଁ
ମୁଁ ଗଲି ମାସେ ଖଣ୍ଡେ ଗଲି କିନ୍ତୁ ମୋର ତାହେଲେ ବି ଇମ୍ପ୍ରୁଭମେଣ୍ଟ ଟିକେ ଟିକେ ହେଇଥିଲା ଆଉ ସେଠି ଦି ବର୍ଷ ହେ ଗଲେଣି ତାଙ୍କର ଏମ୍ପୁର ମେଣ୍ଟ କିଛି ନାହିଁ ସକାଳେ ଯିବେ ଯିମି ଦିନ ଆସ ଉଠିକି ଗାଈ ଗୋରୁ ଭଳିଆ ଖଟିବେ କଣ ଲାଭ ହବ ସେଥିରେ କି ପୁଣି ହୋଟେଲ ବି ପୁଣି ଆଣିକି ଖାଉଛନ୍ତି ହେଲେ ବି କିଛି ଲାଭ ନାହିଁ ଜିମି ଯିବାନ ଯା ହେଲେ ରେଷ୍ଟ ଦରକାର ରେ ରେଷ୍ଟ ନହେଲେ କିଛି ହବନି
ଜିମି ଯିବ ମାନେ ନିହାତିହଲେ ରେଷ୍ଟ ଦରକାର ତା ମାନେ ଆଉ
ହଁ ରେଷ୍ଟ ଟିକେ ଦରକାରୀ ବଡି ପାଇଁ ଟିକେ ରେଷ୍ଟ ଦରକାରୀ
ବିନା ରେଷ୍ଟରେ୍ ସେ ହବନି ଆଉ
ବିନା ରେଷ୍ଟ ହବନ ଆଉ ଜିମ ଆସିକିଆଡେ କାମ କରିିବ ଯିବ ଇଆଡେ ସିଆଡେ ହେନେ ହବନି ଯୋଉଟା ହେଲେ ଗୋଟ
ସିମ ଗଲେ ବି ଖାଇ ଡାଇଟ୍ ଦରକାର ନା କଣ ଖାଇବା ଟାଇମ ଲେବୁଲ୍ ଡାଇଟ୍ ଦରକାର ତିଣ୍ଡି ଦରକାରେ
ହଁ ହୋଟେଲ୍ ସପ୍ତାହକୁ ତିନି ଥର ଆଇସ ଫାଇଶ୍ ଚିକେନ ମେନ ତ ଚିକେନ ଆଉ ଆଉ ଅଣ୍ଡା କିନ୍ତୁ ଡେଲି ଖାଇବାକୁ ପଡିବ ଅଣ୍ଡା
ମୁଁ ନାହିଁ ତାପରେ ମୁଖ୍ୟ ଜିନିଷ ଯାହା ଦେଖିଲେ ମେନ୍ ହେଲା ଖଟିକି ଜିମ ଗଲାବେଳକୁ ଭାରି କଷ୍ଟ ହବ
ହଁ ସନ୍ଧ୍ୟା ବେଳକୁ ଦିନ ଖଟିବ ସନ୍ଧ୍ୟାବେଳକୁ ଯିବ ବଲେ ଚଳିବ ଆସିକି ରାତିରେ ଶୋଇବ ନା
ଆମେ କଣ ଚାକିର କରଛୁ ଆମର ଟାଇମ ଲେବୁଲ ଅଛି କି ଆମର କେତେବେଳ କେତେବେଳକୁ ଆସିବୁ କେତେବେଳକୁ ଯିବୁ ଆମ ପାଇଁ ଠିକ ନାହିଁ ନା ଆମ କାମ ଟେ ବଢିଗଲା ଆମ କାମ ଟେ ବଢିଗଲା ପୁଣି ଆମ କାମରେ ହେଲା ଆମ ସାତଟରେ ଛୁଟି କରିବା ତା ଆଠଟା ବେଳେ ଦିନେ ଦିନେ ଛୁଟି କରୁ ଆଠଟା ବେଳକୁ ଜିମକୁ ଆସିଲାକୁ ବି ନୁହଁ
ହ
ସବୁ ଲେବଲ ଟାଇମ ଲେବେଲ ଦରକାର ଆମର ଖାଇବା ଲବଲ ଠିକ୍ ଟାଇମ ସବୁ ମେନ ହେଲା ଟାଇମ ଲେ ି ଯଦି କରିବ
ହଁ
ନା। ଏମିତି କିଛି ଲାଭ ନାହିଁ।
ଉୁଁ ଅହ।
ଆଉ ଖିଆ ପିଆ କଣ ହେଲାଣି ନା ହେଇନି?
ନାଇଁ। ଖିଆ ପିଆ ହେଇନି। ରୋଷେଇ ତ ସଇଲାଣି ଯାଉଛୁ ନିତ୍ୟ କର୍ମ ମୋର ସରିନି। ସରେଇ ଦେଇ ଆସିଲେ। ଖାଇଦେଇ କି ଯିବୁ କାମୁକୁ ନଅଟା ବାଜିବ। ଆଉ କଣ କରିଆ। ବର୍ଷାଟା ତ ହଉଛି ସେଇଥ ପାଇଁ ଯାଉନି ଆଉ। ଗାଁ କୁ ନାଇଁ ମ। ମୁଁ ଯିବି ଗାଁ କୁ। ବୋଲବ ନାହିଁ। ମୁଁ ଗାଁକୁ ଯିବି ବାର୍ ରେ ଆମର। ସାନ ଭଉଣୀ ର ରିଙ୍ଗ ସେନରମନି ହବ ତ।
ହଁ। ଆଉ ଆସିଲେ କଣ। ଆସିଲେ କଣ ରହିବ ନା ଆଉଥରେ ଯାଇକି ଆସିବ ବୋଲବମ ରୁ
ନାଇଁ ବୋଲବମ ରେ ଆସିବା କଥା ଆସିବି ହେରି ନା ସେ କମହେରା ପୁଣି ପେଣ୍ଡିଙ୍ଗ ରହିଯାଉଛି। ଏ ମା। ଏଇ ମାସ ଟା ଯାହା ଆମର କାମ ହବ। ତାପରେ କାମ ହବ ଯେ। ତାପ ଠୁ ପୁରା ଯାହାଲେ ଟାଉନ୍ ରେ କାମ ହବ।
ହଣ୍ଡ୍ରେଡ୍ ପରସେଣ୍ଟ କାମ ହବ ଆଉ।
ହୁଣ୍ଡ୍ରେଡ ପସେଣ୍ଟ କାମ ହବ। ସେଥିପାଇଁ ବର୍ଷା ଟା ଛାଡିିନି ବୋଲି ଟିକେ କାମ ଟିକେ ସ୍ଲୋ ଯିବୁନି।
ଗଜଗଜିଆ କାମ ନାହିଁ ଆଉ। ଆଉ।
କାମ ନା ଜୋରରେ ନାହିଁ। ହେଲେ ବି ଗାଁକୁ ଯାଇକି ଗାଁ ଚାରି, ପାଞ୍ଚ ଦିନି ବୁଲିଗଲାକୁ ପୁଣି ଆଉ ଥରେ କାମ ଆସିଥିବ ନା।
ହଁ ହଁ।
ସିଏ। ଗାଁକୁ ଗଲେ ଯାହା ହେଲେ ଦି, ଚାରି ଦିନି ଛୁଟି ହେଇଯିବ।
ହଁ।
ତାପରେ ମୁଁ ଆଇକି ଆସିଲା ପରେ। ଆଉଥରେ ପୁଣି ଆସିବି ତାର ବୋଲବମ୍ ପୁଣି ଆଉଥରେ ଯିବି ଆଉ।
ଓ। ଆଉ। ବୋଲବମ୍ କୁ ପିଲା, ଚାନ୍ଦା କଣ ପକେଇଥିଲେ ଦେଇସାରିଲଣି ନା ଦେଇନ।
ନାଇଁ, ଦେଇନି ବା ମୁଁ କେତେ ଟଙ୍କା କଣ ପଡିଛି। ମୁଁ କାଇଁ ଜାଣିନି କଥା ହେଇନି କା ସାଙ୍ଗରେ।
ହଁ, ସେ ଜଣକେ ଛଅଶହ ଲେଖା କ ପଡିଛି ଆମର ତ ଆମେ ଦି ଭାଇ ଯାଉଛୁ। ତ ମୁଁ ବାରଶହ ଟଙ୍କା ମୁଁ ଦେଇସାରିଲିନି। କାଲି ମାଗିଲେ ପିଲା ତ। କାଲି ଦେଇଦେଲି। ଦେବି ଦେବି ବୋଲି ମନେ ନଥିଲା। କାଲି ନ ଆ। ଆସିଲା ବେଳକୁ ପୋଖୋରୀ ରେ ପିଲା ଥିଲେ ତ ମାଗିଲେ ମୁଁ କହିଲି ଥା ମୁଁ ଦେଉଛି ଆଉ କାହାକୁ ଛାଡ଼ିବି ସିଏ କହିଲା ଠୁ ତାକୁ ଛାଡିଦବୁ ତାକୁ ଛାଡିଦେଲି ଆଉ।
ନ ହ। ନାଇଁ। ମୁଁ ତାହାଲେ ଆଜି ଦେଇଦେବି ସନ୍ଧ୍ୟା ବେଳକୁ ଆଉ। ପିଲାଙ୍କୁ, ଆଉ ଫୋନ୍ କରିକି ଆଉ।
ହ ପିଲାଙ୍କୁ ଛାଡିଦିଅ ପାଖାପାଖି ହେଲାନି, ସେ ଗଞ୍ଜି ଫଞ୍ଜି ଅର୍ଡର କରିବେ, ହଇରାଣ ହଉଚନ୍ତି। ଛୋଟ ପିଲା ଗୁରା ସବୁ କଲେସନ କରୁଚନ୍ତି, ତାଙ୍କ ତାଙ୍କ ଭିତରେ, ଦେଇଦେଲୁ ତାଙ୍କୁ ଗଲା ସେ, ତାଙ୍କର
ତାଙ୍କ ତାଙ୍କ ବୁଝୁଥିବେ। ଆଉ ଏତେ ଟେନସନ୍ କିଏ ନଉଚି?
ହଁ, ସେ ଗାଡି ଭଡା କଣ କରିଚନ୍ତି? ହୁଁ, ଛଅଶ ଟଙ୍କା ରେ ପେଣ୍ଟ, ସାର୍ଟ, ଗାଡି ଭଡା ଆଉ ଡିଜେ ଫିଜେ ଏମିତି କରିଚନ୍ତି ଆଉ, ଛଅଶ ଟଙ୍କା କୁ ଭଲ ହେଇଚି ଆଉ।
ହଁ ହେଇଯିବ ଆଉ କଣ? ସିଏ ଗାଡି ଭଡା ଯାହାହେଲେ ବି ମିନିୟମ ଗାଡି ତେଲ ପକେଇକି ଯିବେ ହାରି। ଗାଡି ଭଡା ଯାହାହେଲେ ତ ମିନିୟମ ନା, ଦି ହଜାର ଟଙ୍କା ନେଇଯିବ ପାଖାପାଖି।
ହଁ, ଗାଡି ଭଡା କି ଗାଁ ରୁ ତ ଗାଡି ନଉଛନ୍ତି, ଡ଼ାଇଭରକୁ ପଇସା ନ ଦେଲେ ଖାଲି ତେଲ ପଇସା ଦେବେ କି କଣ?
ହୁଁ, ତାର ପୁଣି ସେ ପୂଜା ହେରୀକା ହବ ନା ସେ ସେ, ଉଠିଲା ବେଳକୁ ସେଠି ପୁଣି ବ୍ରାହ୍ମଣ ପଇତା ପକେଇବ, ସେଇଟା ପୁଣି ପଇସା ନେବେ। ସେ ସବୁ ଦେଖିକି ଏଇଦା କରିବା କଥା ନା?
ହଁ
ତାହାଲେ, ସେମ୍ ତା ଫାଷ୍ଟ ପାଳି ସବୁ ଯିବେ?
ହଁ, ଫାଷ୍ଟ ପାଳି ଠୁ ତ, ବର୍ଷା ଚାଲିଚି ତ ଏଇନୁ
ହଁ, ଯେତେବେଳେ, ହଁ ଫାଷ୍ଟ ଟା ଗଲେରି ଗଲା, ଉଠେଇଚେ ଆଉ ଉ ବାରଣ ଫାରଣ ପୁଣି ସମତେ
କଣ କହିଲ?
ସବୁ ବାରଣରେ ପୁଣି ପିଆଜ ରସୁଣ ଆଇଁଷ ଛାଡି ରହିବା ଅଛିନା?
ହଁ ଶ୍ରାବଣ ମାସ ଷ୍ଟାର୍ଟିଂ ହେଲାଠୁତ ହେଇଦିନ ଠୁ ବନ୍ଦ, ଆଉ ପିଆଜ ରଶୁଣ, ଆଇଁଷ ଫାଇଁଷ, ସବୁ ବନ୍ଦ ହବ ଆଉ।
ଓ, ଆଉ ଚୁଟି ଦାଡି ଯାହା କାଟିବା ସବୁ କାଟି ଦେଇଥାନ୍ତୁ, ଆଉ କାଟି ପାରିବେନି।
ହଁ, ନାଇଁ ମୁଁ କାଟି ଦେଇଚି ସବୁ।
ଉଁ କାଟିଦବା ଆଉ ଦି ତିନ୍ ଦିନ୍ ଗଲେ ଆଉ, କାଟିଦବା ଶ୍ରାବଣ ମାସ ଜ‌ଉନୁଠୁ ଶ୍ରାବଣ ମାସ କଉନଠୁ କଣ ପୁରିବ ଏଟା, ନା ଆପଣ ଜାଣିନାହାନ୍ତି?
ସା ନା ହେରା ମୁଁ ଯାନି।